ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ମୋ କଥା ଶୁଣ ଯାଉଛି?
ଆଜ୍ଞା ଆଜ୍ଞା ଏବେ ଶୁଭା ଗଲା ଆପଣଙ୍କ କଥା। ମୋ କଥା ସୁଭାଯାଉଛି ଦିଦି ଆଚ୍ଛା ଆଉ। ଆଉ କଣ କରୁଛନ୍ତି ଦିଦି ତାହେଲେ?
ମୁଁ ହସି ହୋଉନି ଯଦି କହିବି।
ନା ନା ହସିବିନି କାଇଁ ହସିବି।
ସେ ବର୍ତ୍ତମାନ ବ୍ରସ୍ କରୁଥିଲି।
ଆଚ୍ଛା ହଁ କଣ ଅଛି ଦିଦି ଆଜିକାଲି ସମସ୍ତେ ଏତେ ଲେଟ ରେ ଉଠୁଛନ୍ତି। ହଁ।
ମୁଁ ଉଠିଲି ଆଠେଟାରେ। ଏଇନା ଭାଇଙ୍କର ଆଜି ଛୁଟି ଅଛି ସଣ୍ଡେ ଆଉ ସା ଟର୍ ଡେ ଛୁଟି ଥାଏ ତାଙ୍କର ତ ଆମେ ଲେଟ ରେ ଟିକେ ନାଙ୍କୁ ଉଠୁ।
ଓହୋ।
ଆଉ ତମେ ଏବେ କଣ କରୁଛ।
ଆମେ ଏବେ କଣ ଟିକେ ଖାଇକି ପୁଣି ଆଚୁଲି ସୋମବାର ଆଚୁଲି ମୋର ଏକଜାମ୍ ଅଛି ତ ସେଥି ପୁଣି ପଢୁଥିଲି ଆଉ।
ଓହୋ କଲେଜ ରେ କୁହନ୍ତିନି। କି ମାନେ ଇଣ୍ଟର କହିଦିଅନ୍ତିନି।
ନା ଏବେ ସେମି ସେ ଚାଲିୁଛି ତ।
ଓ ସେମି ଷ୍ଟାର୍ ଚାଲିଛି ହିଁ ଇଣ୍ଟରନାଲ ର। କିନ୍ତୁ କହିଦିଅନ୍ତି ନା।
ଇଣ୍ଟର ଥିଲା ମାନେ ସ ଆମକୁ ତ ମ୍ୟାଥ ନା ଆମକୁ କହନ୍ତି କି ସବୁ ଇପୋଟାଣ୍ଟ। ମାନେ ଯେତେ ଯାହା ପଡିଲେ ବି ହେଲେ ବି ଯୋଉ ଇମ୍ପୋର୍ଟାଣ୍ଟ ହେଇଥାନ୍ତ ଗୋଟେ ଦିଟା ଆସିଥାଏ ହେଥୁରୁ। ଆଉ ତାପରେ ହେଲେ ବି ଲେଖିବାକୁ ପଡେ ନିଜରୁ ପଢିବାକୁ ତ ପଢଡେ ଆଉ।
ହଁ ମୋର ମ୍ୟାଥ ବିଷୟରେ ତ ଏତେ ଜ୍ଞାନ ନାହିଁ।
ଆ୍ଞା। ଆଉ କଣ ଆଜି ବନେଇଛନ୍ତି ସକାଳ ଖାଇବା?
ଭାଇଙ୍କୁ ଚୂଡ଼ା ଚକଟକି ଦେଇ ଦେଇେଇଛି। ଆଉ ମୁଁ ତ ଏବେ ବ୍ରଶ କରନି ମୁଁ ତ ବ୍ରସ୍ କରୁଛି ତରେ ଗାଧେଇକି ଦେଖିବା କଣ ହେଇ ଇଚ୍ଛା ହବା ଯଦି ଖାଇବି ନହେଲେ ଡାଇରେକ୍ଟ ଲଜ
ଆ୍ଛା ଆପଣ ତାହେଲେ ବ୍ରେକ୍ଫାଷ୍ଟ ଖାଆନ୍ତିନିୋେ ଡେଲି।
ଖାଏ ଭୋକରେ ରହି ପାରୁନି।
ହ।
ଅଳସୁଆ
ହଁ ବୁଝିପାରୁଛି। ଆଉ ଲଞ୍ଚ ପାଇଁ କଣ କିଛି କରିବେ ଭାବିଲେଣି ଏବେଠୁ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଆପଣଙ୍କ କଥା କଟି କଟି ଆସି ଦିଦି।
ଏବେ ଆସୁିନି? ମର ମଝିରେ ମଝିରେ ନା ନେଟୱାର୍କ ଉଡି ଯାଉଛି।
ଆଚ୍ଛା। ନା ମୁଁ କହୁଥିଲି କି ଆପଣ କଣ ଦିପରେ କଣ ବନେଇବେ କିଛି ଭାବିଲେଣି?
ଭାଇ ଆ ଦେଇଛନ୍ତି ଲାଉ, ପୋଇ ଶାଗ ଆଉ କଣ ଗୋଟେ ଖଡା ଶାଗ ଭେଣ୍ଡି ଏ ସବୁ ଆଣିଛନ୍ତି ମୁ ମତେ ଇଚ୍ଛା ହଉନି ରୋଷେଇ କରିବାକୁ ଆଜି।
ଯାହାହେଲେ କଣ ଗୋଟେ କରିବ ନା ଆଉ।
କଣ କରିବି ସି ସିଏ ତୁ ବାହାରେ ଜିନିଷ ପସନ୍ଦ କରନ୍ତିୁନି ନହେଲେ ମୁଁ ମତେ ବାହାରେି ଖାଇବା ପାଇଁ ମତେ କିଏ ରହି ରଖେଇ ହେଇ ପାରିବନି। ରାନ୍ଧିବି କଣ ଗୋଟେ ଭାତ ଲାଉ ଫାଉ କଣ ଗୋଟେ ବନେଇଦବି।
ହୁଁ ରାଇ ଟାଇପ୍ା ଦିଅନ୍ତୁ ଆଉ ଭେଣ୍ଡି ଭାଜି ଦିଅନ୍ତୁ।
କାଲି ଲାଉ ଖାଇଥିଲି ପୁଣି ଆଜି ଲାଉ।
ହଁ ଲାଉ ବୋଧେ ଶସ୍ତା ଅଛି ଏବେ?
କଣ କିଲୋ ତିରିଶ ଟଙ୍କା ନା ପଇଁତିରିଶ ଟଙ୍କା ଅଛି।
ଓହୋ।
ଆଉ ତମର ଆଜି ଲଞ୍ଚ ରେ କଣ?
ଲଞ୍ଚ ରେ ଆମେ ଯୋଉ ଭାଇଙ୍କଠୁ ଗୋଟେ ଅର୍ଡର କରୁ ସେ ଆଜି କଣ ଭାତ ଡାଲି ଆଉ ଆ ଛୁଇଁ ଆଳୁ ବେସର ଆଉ ତା ସାଙ୍ଗେ ଆଳୁ କଲରା ଚିପ୍ସ ଦେବେ ବୋଲି କହିଛନ୍ତି ଆଉ।
ଛୁଇଁ ଖାଅ?
ହଁ ଛୁଇଁ ଖାଏ ମାନି ଏତେ ବି ପସନ୍ଦ ନୁହେଁ ହଁ ଖାଇକି ଚଳିବାକୁ ପଡୁଛି ଆଉ।
ହୁଁ କାହିଁକି ନା ଏବେ ଯୋଉ ଜେନେରେସନ ର ଛୁଆ ଗୁଡା ସବୁ ଜନ୍ମ ହେଇଛନ୍ତି ତାଙ୍କୁ ଏଇ ଛୁଇଁ ଲାଉ କଖାରୁ ଏସବୁ ଜିନିଷ ପସନ୍ଦ ନୁହ ନା। ମାନେ ମୁଁ ବି ସେଥିରେ ଯାଉଛି।
ହଁ ମାନେ ମତେ ବି ଏତେ ପରିବା ଏତେ ମୁଁ ଖାଏନି ମାନେ ବାଇଗଣ ଆଉ ମାନେ କଖାରୁ କଣ କହୁଛି ହଁ କଖାରୁ ତାପରେ ଯୋଉ ଭଣ୍ଡା ଏଗୁଡା ସବୁ ମତେ ବି ଖାଇବାକୁ ପସନ୍ଦ ଆସେନି। ମାନେ ହଁ ଆଉ ଏବେ କୁଆଡୁ ଖାଇବାକୁ ମିଳୁ ହି ନାହିଁ ଛୁଇଁ ପୁଇଁ ଯାହା ଯେମିତି ଖାଇବାକୁ ପଡୁଛି ଆଉ ଯାହା ବି ଦେଲେକୁ ଖାଇକି ଚଳେଇବାକୁ ପଡୁଛି ଆଉ।
ଘରକୁ ଗଲେ ସେ ସବୁ ଜିନିଷ ରୁଚେଇିବନି। ବା କି ବାଘରେ ଯେହେତୁ ରାହିଅଛ ସେଟାମୃତ ଭଳି ଲାଗୁ ଥିବ ଭୋକ ସମୟରେ ତ ସବୁ ଜିନିଷ ଅମୃତ ଭଳି ହିଁ ଲାଗେ।
ଆଆ ଘରୁ ଗଲେ ନାଇଁ ଖାଇବେନି ସେଇଟା ଖାଇବେନି ଏଇଟା ଖାଇବି ହେଲେ ମୋ ପାଇଁ ସେଇଟା ହିଁ ବନିବ ଏମିତି କରିକି ଆଉ।
ଘଡ କୋଉଠିକ କି ତୁମର?
ମୋ ଗାଁ ହଉଛି ପୁରୀ ବଟ ମୋ ମମି ବାପା ମାନେ ମୋ ବାପାଙ୍କର ଚାକିରୀ ଅଛି ସର୍ଭିସ୍ ଅଛି ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ରେ।
ସୁନ୍ଦରଗଡ଼ ମାନେ ଆମ ଜାଗା ପାଖାପାଖି।
ଆପଣ କୋଉଠାରୁ କି? ଝାରସୁଗୁଡା ଆଚଛା ଝାରସୁଗୁଡା ର ମୋର ବହୁତ ସାରା ସାଙ୍ଗ ଅଛନ୍ତି।
ଜେ ମୁଁ ଝାରସୁଗୁଡ଼ା ଏବେ ଛଅ ବର୍ଷ ହେଲାଣି ଆସିଛି ଆଗରୁ ତମ ଭୁବନେଶ୍ଵର ରେ ହିଁ ନି ରହୁଥିଲି।
ଓହୋ।
ଘର ବା ଏଇଠି ବାପା ଘର ମୋର ସିଆଡେ ଖୋର୍ଦ୍ଧା।
ଆଚଛା ଶାଶୁଘର ଖୋର୍ଦ୍ଧା।
ଶାଶୁଘର ବ୍ରରହମପୁର କିନ୍ତୁ ଏମାନେ ରହୁଛନ୍ତି ସ ଝାରସୁଗୁଡାରେ ମୋ ବାପାଘର ଖୋର୍ଦ୍ଧା ଡିଷ୍ଟ୍ରିଟ ର ବାଣପୁର।
ଓହୋ।
ତ ପାଖାପାଖି ଖୋର୍ଦ୍ଧା, ପୁରୀ, ଗଞ୍ଜାମ ତିନିଟା ଯାକ ତ ପାଖାପାଖି ନା। ଗୋଟିଏ ଜିଲ୍ଲାରେ ହେଇଥିଲା କଣ କହିଲ?
ଆପଣଙ୍କର ଲଭ ମ୍ୟାରେଜ ନା ଆରେଞ୍ଜ ମ୍ୟାରେଜ?
ହଁ ତମ ଭାଇ ମୋଠୁ ସାଢେ ଦଶ ବର୍ଷ ବଡ। ବୁଝିଲ ହଁ ତ ସେଇଥିରୁ ଗେସ୍ କର ଯେ ଲଭ୍ ମ୍ୟାରେଜ୍ କି ଆରେଞ୍ଜ ମ୍ୟାରେଜ୍?
ମୁଁ ତ ହେଲି ବି ଗେସ୍ କରି ପାରୁନି କାରଣ ଆଜିକାଲି ମାନେ ସମସ୍ତେ ଟିକେ ଅଧିକ ବୟସ ବାଲା ଙ୍କୁହିଁ ପ୍ରିଫର କରୁଛନ୍ତି ନା।
ନାଇଁ ମୋର କମ୍ପ୍ଲିଟଲି ଆରେଞ୍ଜ ମ୍ୟାରେଜ ହେଇଛି।
ଆଚ୍ଛା।
କିନ୍ତୁ ସେ ମୋ ମାମୁଁ ପୁଅ ଲାଗିବେ।
ଓହୋ ମାନେ ଚିହ୍ନା ପରିଚୟରେ?
ଚିହ୍ନା ପରିଚୟ ମାନେ ମୋ ମା ଆଉ ମୋ ଶଶୁର ସେମାନେ ଅ ଯୋଉ ଜେଜେମା ମୋ ମା ର ଯୋ ଜେଜେମା ଥିଲା ଆଉ ମୋ ଶଶୁରଙ୍କ ଯେ ଯେଜେମା ସେ କଣ ଦି ଭାଇ ଭଉଣୀ ମାନେ ଦି ଭଉଣୀ ନାଁ କଣ?
ଓହୋ।
ତ ସେଇଥ୍ରୋଅରୁ ଇଏ ମାମୁଁ ପୁଅ ଏମାନେ ଯେବେ ଫାଷ୍ଟ ଗଲେ ଆମ ଘରକୁ ତ ସେତେବେଳେ ମୋ ମା ଜାଣିଲା ଯେ ହଁ ଇଏ ମୋ ରିଲେଟିଭ ବାହାରି ବୋଲି।
ଆଚ୍ଛା।
ଆଉ ମୁଁ ରାଗିଲେ ତମ ଭାଇଙ୍କୁ ଭାଇ ଡାକେ ଯେ।
ଓୋ ହୋ ତାପରେ ଭାଇଙ୍କୁ ବହୁତ ଖରାପ ଲାଗୁଥିବ ଭାଇ ଡାକୁଛନ୍ତି କଣ?
ସେ ମତେ ହଁ ଭଉଣୀ କହ କହନ୍ତି।
ଯାଉ ତାହେଲେ ଆପଣଙ୍କ ଯୋଡି ତାହେଲେ ଭଲ ଜଣା ପଡୁଛି ଆଉ।
ଯୋଡି ଯେମତି ନୁହ ଆମେ ଦିଟା ଯେମିତି କୋଉ ସ୍ତ୍ରୀ ସ୍ଵାମୀ ବାଡେଇ ପାରିବ କିନ୍ତୁ ମୋ ସ୍ଵାମୀକୁ ମତେ ରାଗ ଲାଗିଲେ ପି ପିଟିବି
ଓହୋ ଜାଣା ପଡିଲା ଏବେ ଗ୍ରୀନ ଫରେଷ୍ଟ ବୋଧେ ଆପଣଙ୍କ ସ୍ୱାମୀ ଆଉ
ଫରେ
ଓ ଆଜ୍ଞା
ନାଁ ର କଣ ତ ଧରିକି ତ ଚାଲୁଥିବ
ଓହୋ
କିନ୍ତୁ ଭଲଟେ କିଛି ଖରାପ ବି ନୁହନ୍ତି ହଁ ତମ ବାବା କଣ ସର୍ଭିସ କରନ୍ତି?
ମୋ ବାପା ଆଚ୍ୟୁଲି ଟିଚର ଅଛନ୍ତି
ଟିଚର ଅଛନ୍ତି ପ୍ରାୟ ଯୋଉ ହାଇ ସ୍କୁଲ କି ୟୁପି ସ୍କୁଲ ରେ?
ୟୁ ପି ସ୍କୁଲ
ଓ ଏଇଟଥ ପର୍ଯ୍ୟନ୍ତ ପଢଉଥିବେ ନା
ଆଜ୍ଞା
ଉହୁଁ ମୋ ଦିଅର ବି ଜଣେ ଅଛନ୍ତି ସୁନ୍ଦରଗଡ଼ରେ ଟିଚର ଅଛନ୍ତି
ଆଛା କୋଉ କୋଉ ଜାଗା ଆପଣ ଜାଣିଛନ୍ତି?
ମୋ ଦିଅର ଯୋଉଠି ଅଛନ୍ତି? ସେ କଣ ହେମଗିରି ବ୍ଲକ ନା କଣ
ଆଛା ତାହେଲେ ମୁଁ ହେମଗିରି ଶୁଣିନି।
ହ ହୁଁ ମୋର ତ ଏତେ ହଁ କୁହ ନାଇଁ ତମେ କୁହ।
ନା ନା ଆପଣ କୁହନ୍ତୁ କଣ କହୁଥିଲେ।
ମୁଁ ସେଇ ସୁନ୍ଦରଗଡ଼ ବିଷୟରେ କିଛି ଜାଣିନି ସିଏ ରହିଲା ପରେ ମୁଁ ଥରେ ହିଁ ଯାଇଥିଲି ତାଙ୍କ ଘର ଠିକି
ଆଚ୍ଛା। ଆଉ ଆପଣଙ୍କ ବୋଧେ ଯା ଅଛନ୍ତି ବୋଲି କହୁଥିଲେ ନା
ଏଇଟା ହଁ ହଁ ଯା ଅଛି
ଆଛା ଯାଙ୍କ ସାଙ୍ଗେ ଭଲ ପଡେ ତ
ହଁ ପଢୁଛି କିନ୍ତୁ ସେ ମୋଠୁ ବୟସରେ ଟିକେ
ଟିକେ ବଡ ହ୍ୟାଲୋ ଆପଣଙ୍କ ଭଏସ କଟି ଯାଉଛି।
ଭ ସୁ ହେଇଯାଉଛି ତ ଶୁଣ ମୋ ଯାହା ମ ଠୁ ଛଅ ବର୍ଷ ବୟସରେ ବଡ ଅଛି।
ଓହୋ। ତାହଲେ ଆପ ସେ ଆପଣଙ୍କୁ ଅପାଢକୁଥିବେ ନା ଆପଣ ତାଙ୍କୁ ଅପା ଡାକୁଛନ୍ତି।
ନ ଦେ କାହାକୁ କିଛି ଡାକୁନି କିଏ ମତେ ଆ ଆସ ବୋିକି ମାନେ ଆଶ କରିକି ଡାକେ ଆଉ ମୁଁ ତାକୁ ତା ନାଁ ଧରିକି ଡାକେ
ଆଚ୍ଛା ହଁ ଯାହାହେଲେ ବି ଇଏରେ ବଡ ନା
ମୁଁ ମାନରେ ବଡ ହେଇଯାଉଛି। ସିଏ ମୋ ଗୋଡ଼ ଧରି କେବେ ମୁଣ୍ତିଆ ମାରେନି
ହଁ ବୟସରେ ବଡ କହିକି
ମନା କରୁଛି କାହିଁକିନା। ସିଏ ମୋ ପାଦ ଛୁଇଁବ ଯଦି ତାର ଆୟୁଷ ହାନି ହବ କାହିଁକି ନା ମୁଁ ସାନଟା ଯେହେତୁ ତା ଆୟୁଷ ହାନି କାହିଁକି ମୁଁ କରିବି କରିବି
ସେଇ ନା ନା ମାନେ ଛୋଟର ପାଦ ଛୋଇଲେ ମାନେ ଯେମିତି କି ମୁଁ ମୁଁ ଛୋଟ ତ ଅଛି ଯେ ଆପଣ ମୋ ପାଦ ଧରିଲେ ମୋ ଆୟୁଷ କମିଯିବ ନା ଆପଣଙ୍କ ଆୟୁଷ କେମିତି କମିବ
ଓହୋ ଏମିତି କି
ମୁଁ ଯେତିକି ଜାଣିଥିଲି ସେଇଆ।
ମତେ ଲାଗେ ଯେ ଯିଏ ମୁଣ୍ଡିଆ ମାରିବ ତାର କମିଯିବ ବୋଲି
ଆଚ୍ଛା ମୁଁ ତ ଏମିତି କିଛି ଜାଣିନି ବଟ ଆମେ ମାନେ ଯେତିକି ସାଙ୍ଗସାଥି ମାନଙ୍କର ଯାହା ଯେତିକି ଜାଣିଛୁ କି ମାନେ ଯିଏ ମୁଣ୍ଡିଆ ମାରୁଥିବ ଯାହାକୁ ମୁଣ୍ଡିଆ ମାରୁଥିବ ତା ଆୟୁଷ କମିଯାଏ ଯଦି ସେ ସାନଥିବ ହେଲେ।
ଓହୋ ଏମିତି ତାହେଲେ ଅଛି ନାଇ ମୁ ତାହେଲେ ମନିବି ଏଥର ମତେ ମୁଣ୍ଡିଆ ମାରନ୍ତି ଯେ ମୁଁ ସେମାନେ ମୁଣ୍ଡିଆ ମାରିଲେ କିଛି କୁହେନି
ଆଚ୍ଛା ମୁଁ ବି ଜାଣିନି ହଁ ନା ମୋ ସାଙ୍ଗ ମତେ ଏମତି ସାଙ୍ଗମାନଙ୍କ ଭିତରେ ଏମିତି ବି ମାନେ ଚିଢା ଚିଡି ହେଇକି କେବେ କେବେ ଗୋଡ ଧରିବାକୁ ଆଯିବ ମାନେ ମୁଣ୍ଡିଆ ଯେହେତୁ ଆୟୁସ କମିଯିବ ଏମିତି ଏମିତି ମଜା ମଜାକରେ କରନ୍ତି ତ ସେଇଥିରୁ ମୁଁ ଯେତିକି ଜାଣିଛି ଆଉ ହଁ ଆଉ ଆପଣଙ୍କ ସେପଟେ ଖରା ହଉଛି ନା କଣ ବର୍ଷା କିଛି ପାଗ ଦେଲାଣି।
ଖରାରେ ବାମ୍ଫ ବାହାରି ପଢୁଛି ଆମର।
ଠିକ କହିଛନ୍ତି ବହୁତ ଖରା ମାନେ ସୂର୍ଯ୍ୟ ପୁରା ଅନେଇକି ବସିଛନ୍ତି, କେମିତି ରକ୍ତ ଟା ଶୋଷିବେ ଆଜି।
ରକ୍ତଟା ତ ଶୋଷେ ଶୋଷେ ଆଉ ଝାରସୁଗୁଡା ଆଉ ଆମର ସମ୍ବଲପୁର ଆଉ କଣ ସୁନ୍ଦରଗଡ ବଲାଙ୍ଗୀର ଏଇ ସବୁ ଜିଲ୍ଲା ଗୁଡାକ ତ କମ ଖରା ହୁଏ।
ହଁ ନା ଆକଚୁଆଲି ସେପଟେ ବର୍ଷା ହଉଛି।
ବର୍ଷା ହଉଛି ଚାରିଟା ସାଢେ ତିନିଟା ଚାରିଟା ପରେ।
ହଁ ସୁନ୍ଦରଗଡରେ ବର୍ଷା ହଉଛି ବଟ ଗରମ ତ ଗରମ ଭୁବନେଶ୍ଵର ହେଲେ ଟିକେ କମ ଆଉ ମୁଁ ତ କହିବି ମୋ ଗାଁ ଆଡେ ଜମାରୁ ହିଁ ବର୍ଷା ନାହିଁ।
ପଦିଦେ
ହଁ ଜମାରୁ ନା ମାନେ ମାନେ ଯେବେଠୁ ଖରା ଦିନ ଆସିଲାଣି, ଆମ ଗାଁରେ ଗୋଟେ ଥର ବି ଏବେ ଯାଏ ବର୍ଷା। ନାଇନ
ଉଁ ନାଇଁ ମୁଁ ଯୋଉଠି ରହୁଛି ମାନେ ରେଙ୍ଗାଲି ରେ।
ଆଜ୍ଞା ଆଚ୍ଛା। ଆପଣ ରେଙ୍ଗାଲିରେ ଅଛନ୍ତି?
ହଁ ରେଙ୍ଗାଲିରେ ରହୁଛି, ଭାଇଙ୍କର ଏଇଠି ପୋଷ୍ଟିଙ୍ଗ୍।
ଓହୋ, ଭାଇ କଣ କରୁଛନ୍ତି?
ଓଡିଆରେ କହିବି କି ଇଂଲିଶ ରେ କହିବି ଓଡିଆରେ କହିଦଉଛି ଭାରତୀୟ ଜୀବନ। ବୀମାରେ ବିକାଶ ଅଧିକାରୀ ଅଛନ୍ତି। ବୁଝିପାରିଲ ଏଲ୍ ଆଈ ସି ଡେଭଲପମେଣ୍ଟ ଅଫିସର ଅଛନ୍ତି।
ଓ ହୋ ହୋ ହୋ ମୁଁ ବୁଝିପାରିଲିନି ଏତେ ଆଉ। ଆଛା ଏଲା ଆଇ ସି ନା। ହଁ ହଉ ତାହେଲେ ଯିବି ଆମର ଏଗାର ମିନିଟ୍ ହେଇଗଲାଣି ତାହେଲେ ରଖୁଛି।
ହଁ, ହଁ।
ଆଜ୍ଞା।
ହୁଁ।